ହଁ, ବନ୍ଧୁ ନମସ୍କାର।
ହଁ। ଆଉ ଆପଣ କେମିତି କ'ଣ ଅଛନ୍ତି, ଆପଣ ପରିବାର ସହିତ?
ଆମ ପରିବାରରେ ନା ଆମେ ସମସ୍ତେ ଭଲ ଅଛୁ।
ଓ ଆପଣଙ୍କର ଦେହ କେମିତି କଣ ଅଛି ସୁସ୍ଥ ଅଛି ତ ବନ୍ଧୁ?
ହଁ ଆମ ଦେହ ସୁସ୍ଥ ଅଛି।
ହଁ ମୁଁ ଦେହ ତ ସୁସ୍ଥ ଅଛି। ମୁଁ ବି ବହୁତ ସୁରକ୍ଷିତ ରହୁଛି, ଜାଣିଥିବେ ଆମର କଣ ଏରିଆରେ ଯୋଉ ଅ ନଦୀ, ନାଳ ଯୋଉ ପାଣି ଆମେ ଯେହେତୁ ଗାଧୋଉଥାଉ ଆମର ପାଖ ନଈରେ ଆମ ଦେହର ଚର୍ମ ରୋଗ ବହୁତ ଅସୁ ବିଧା ରହୁଛି।
ହଁ ଅ ଅପରିଷ୍କାର ପାଣି ଗାଧେଇଲେ ଦେହ ରେ ବିଭିନ୍ନ ପ୍ରକାର ଚର୍ମ ରୋଗ ହୋଇଥାଏ।
ହୁଁ ଆପଣ ତ ଜାଣିଥିବେ ଆପଣ ଏରିଆରେ କେମିତି କ'ଣ ଆପଣ ପାଣି? ବ୍ୟବହାର କରୁଛନ୍ତି ନଦୀ ପାଣି ଆମର ପୋଖରୀ ପାଣି।
ଆମର ଏଠି ନଦୀ ନାହିଁ, କେନାଲ ଅଛି ଆଉ ଆମ ଆମ ଘରେ ଗୋଟେ କୂଅଟେ ଖୋଳା ହେଇଛି ସେଇ କୂଅରେ ଟୁଲୁ ଦେଇ ବ୍ୟବହାର କରିକି ଆମେ ଗାଧୁଆ ଧୁଆ କରୁ।
ହଁ ଆମର ଏପଟେ ଓ କୂଅ ପାଣି ବ୍ୟବହାର କରୁଛନ୍ତି।
ଆଜ୍ଞା।
ଆମର କୂଅ କୂଅ ପାଣିରେ ଆପଣ ବ୍ଲିଚିଂ ପାଉଡ଼ର ପକଉଚନ୍ତି ତ?
ହଁ।
ଆଉ କେମିତି କଣ ଆପଣ ସଫା କରୁଛନ୍ତି କୂ-କୂପ?
ହଁ ସବୁ ସପ୍ତାହରେ ଦେଖାଯାଉଛି ଯୋଉ ଯଦି ଅଧିକା ଅଳିଆ ଆବର୍ଜନା ହୁଏ ତାରେ ତା ତା ଆମେ ସମସ୍ତେ ମିଶି ସଫା କରୁ ଆଉ ଦେଖିବୁ ଯେତବେଳେ ପାଣିରେ ପୋକ ହେଇଯାନ୍ତି ସେତବେଳେ ମାନେ ବ୍ଲିଚିଂ ପାଉଡର ପକଉଥାଉ ସପ୍ତାହକୁ। ଧରେ ଦେଖି ଦେଖି ମାସକୁ ଥରେ।
ଓ ହୋ ପାଣି ଆପଣଙ୍କର ବହୁତୁ ଭଲ ହେଇଥାଏ ଆପଣଙ୍କ ବ୍ଲିଚିଂ ପାଉଡର। ପକେଇଥିବା ଫଳରେ। ଆମ ଏରିଆରେ ତ ଯେହେତୁ ଆମେ ଯୋଉ ନଦୀ, ପୋଖରୀ ତା ଧିଅରେ ଯେହେତୁ ପାଣି ଆମେ ବ୍ୟବହାର କରୁ ଆମର ଚର୍ମ ରୋଗ ବହୁତୁ ଖରାପ ରହୁଛି ବନ୍ଧୁ ଯାହା ଫଳରେ ଆମର ତ ଗାଁର ପ୍ରାୟତଃ ଲୋକ ବହୁତ ଚର୍ମ ରୋଗରେ ପୀଡ଼ିତ ଅଛନ୍ତି। ଆମର ଯାଦୁ, କାଛୁ, କୁଣ୍ଡିଆ ଯାହାଫଳରେ ବହୁତୁ ସୁରକ୍ଷିତ ନାହାନ୍ତି ଆମେ କେମିତି କଣ ଉପଚାର କରିପାରିବା ଯାହା ଫଳରେ କି ଆମର ଚର୍ମ ରୋଗ ଟିକେ ବହୁତୁ ଆଉ ସୁରକ୍ଷିତ ରହିବ।
ଆପଣ ଟିକେ ସତର୍କରେ ସବୁ ପାଣି ବ୍ୟବହାର କରିବେ ଏ ମାନେ ପାଣି ପାଣିକୁ ଆଣି ପ୍ରଥମେ ଫୁଟେଇକି ସିଜେଇ ସିଜା ପାଣି ପିଇ ବ୍ୟବହା ବାହାର କରିବେ ପିଇବା ପାଇଁ।
ହୁଁ। ଆମେ ତ ପାଣି ପିଇବା ପାଇଁ ତ ବ୍ୟବସ୍ଥା କରିବୁ ଯେହେତୁ ଆମର ପାଣି ଫୁଟେଇକି କେମିତି ଆମେ ପାଣି ପିଇବା ଯାହାଫଳରେ କି ବହୁତୁ ଲାଭଦାୟକ ହବ ଆମର ପାଣି ପିଇବାରେ। ଆଉ ଆମର ଯେହେତୁ ଆମେ ତ ପାଣିରେ ଗାଧୋଉଥାଉ ଆମର ପାଣିରେ ବ୍ୟବହାର କରିଥାଉ। ଆଉ ଆମର ପଶୁ ପା ପଶୁ ପକ୍ଷୀ ଯେହେତୁ ଆ ପାଣି ଦ୍ଵାରା ଗାଧୋଉଥାଉ ପଶୁ ପସିକି ପକ୍ଷୀଙ୍କର ଯେହେତୁ ଦେହରେ କିଛି ରୋଗ ହେଇଥାଏ ଆମ ଦେହରେ ବି ରୋଗ ହେଇପାରେ ତ?
ହଁ।
ମୁଁ ଚାହୁଁଥିଲି କି ଆମର ଯେହେତୁ ନିମ ଗଛ ମୁଁ ଜାଣିଚି ଆମର ବହୁତୁ ଉପକାରିତା। ଯାହାଫଳରେ କି ଆମର ଚର୍ମ ରୋଗ ବହୁତୁ ଉ ସୁରକ୍ଷିତ କେ ଆମର ଚର୍ମ ରୋଗ କେମିତି ନଷ୍ଟ ହେଇପାରିବ। ନିମ ପତ୍ର ନିମ ପତ୍ର ନିମ ଚେର ଯଉ ଜାଣିଥିବ ଆମର ଛାଲ ରହୁଚି ନିମ ଛାଲ।
ହଁ ହଁ।
ଏ ନିମ ଛାଲକୁ ସିଜେଇ କିଣି ଆମେ କେମିତି କଣ ଆମେ ଉ ନିମ ଛାଲ ପାଣି କୁ ଆମେ ସିଜେଇକିଣି ପିଇ ପାରିବା ବି ଆଉ ଚର୍ମରେ ଯୋଉ ଟି ରୋଗ ହେଇଥାଏ ନିମର ଛାଲ ତାକୁ ଆଣି ମାରିକିଣି ଘୋରିକିଣି ମାରିଲେ ବି ଆମର କୁଆଡେ ଦେହ ସୁସ୍ଥ ହୋଇଥାଏ।
ଚର୍ମ ରୋଗ ପାଇଁ ତ ପ୍ରଥମ ଚିକିତ୍ସା ନିମ ଗଛରୁ ହିଁ ହେବା ଦରକାର ମୋ ହିସାବରେ।
ଆଜ୍ଞା ଯେହେତୁ ଆମର କୀଟନାଶ କୀଟକୁ ଯେହେତୁ ବହୁତୁ ଓ ମାରିଥାଏ ଆମ ନିମ ନିମ ଗଛର ଯେହେତୁ ଉପକାରିତା ଅଛି। ତା ବିଷୟରେ ଆମେ କିଛି ଜାଣିବା ପାଇଁ ଚାହୁଁଛୁ ଆମେ ଟିକେ କହିପାରିବେ ନିମ ପତ୍ରରେ କେମିତି କଣ ତୈଳ ହଉଛି ଯାହାଫଳରେ ନିମ ତୈଳ ମାରିବା ଦ୍ଵାରା ଦହରେ ଚର୍ମ ରୋଗ ଚର୍ମରୋଗ ହୋଇନଥାଏ।
ହଁ ଦେହରେ ଯେତେବେଳେ କୌଣସି କାଛୁ କୁଣ୍ଡିଆ କି ଅଲଗା କୌଣସି ଚର୍ମ ରୋଗ ହେଇଥାଏ। ଦେଖିଛ ତ ଆପଣ ପାଖ ବଜାର ଫଜାରରେ କିଛି ନିମ ସାବୁନୁ ବି ବିକୁଥିବେ।
ହଁ ମୋ ସାବୁ
ଫୁଲ ବି ବିକୁଥିବେ ଆଉ ଏମିତିରେ ବି ଯୋଉ ପନିପରିବା ଚାଷ ପାଇଁ କୀଟନାଶକ ଯେତେବେଳେ ଅଧିକାଂଶ ହେଇକି ଫସଲ ସବୁ ନଷ୍ଟ କରିଦିଅନ୍ତି।
ହୁଁ ପୋକ ବହୁତୁ ହେଇଥାଏ ଆମର ଫସଲ୍ ରେ।
ତା ପାଇଁ ଉଚା ଉପଚାର ବି ନିମପତ୍ର ଦ୍ଵାରା ହିଁ କରାଯାଇଥାଏ।
ଓହୋ ନିମ ନିମପତ୍ରରେ ଯେହେତୁ ବହୁତୁ ରହୁଛି ଯେହେତୁ ଆମର ପନିପରିବା ଯେମିତି ପୋକ ହେଇଯାଏ ନିମ ପତ୍ରରରେ ଯୋଉ ତୈଳ ଗୁରା ରହୁଛି ଆମର କିଛି ପାଣି ପୂରେଇକି ଆମର ବିଲରେ ଛିଞ୍ଚନକରେ ଆଉ ପୋକ ଆଉ ହୁଏନା ଯାହାଫଳରେ ଆମର ପନିପରିବା ଫଳ ବହୁତ ଉତ୍ପାଦନ ହୁଏ। ଆଉ କୀଟନାଶକ ପୋକ ଆଉ ଆସନ୍ତି ନାହିଁ।
ହଁ ଆଉ ଆପଣଙ୍କ ଦେହ ବି ବହୁତ ସୁରକ୍ଷିତ ରଖିବା ପାଇଁ ସାହାଯ୍ୟ କରିଥାଏ।
ଆଉ ନିମ ନିମପତ୍ରର ଗୁଣ୍ଡ ପ୍ରାୟତଃ ବଜାରରେ ମିଳି ଥାଏ ତାର ଉପକାରିତା କଣ ଯେ ଆମର ଟିକେ ଆମେ ଟିକେ ଜାଣିବା ସେଥି ପାଇଁ ଚାହୁଁଛୁ ଆପଣ ନିମପତ୍ରରେ ବ୍ୟବହାର କରନ୍ତି ଗୁଣ୍ଡ?
ନିମପତ୍ର ଗୁଣ୍ଡ କେବେ ବ୍ୟବହାର କରିନୋଉଁ।
ଆ ନିମପତ୍ରର ମୁଁ ଯେ ଶୁଣିଥିଲି କି ଆମର ନିମପତ୍ରରର ଖାଇବା ଦ୍ଵାରା ଆମର ଯେହେତୁ ବାୟୁ ଦୋଷ ରହିଥାଏ ପେଟର ଦୋଷ ରହିଥାଏ ଅ ପେଟ ଖରାପେ ହେଇଥାଏ ସକାଳୁ ଗୋଟେ ରୁ ଦୁଇ ପାନେ ଖାଇଲି ଚାମୁଚରେ ଆମ ଦେହ କୁଆଡେ ହଜମ ପ୍ରକ୍ରିୟା ବହୁତ ଭଲ ଭାବରେ ହେଇଥାଏ।
ହଁ ସେଇ ଯୋଉ ପ୍ରକ୍ରିୟା ଟା ଆମର କଣ କହନ୍ତି ନା ଯୋଉ ଲିମ୍ବ ପତ୍ରକୁ ନେଇ ପାଣିରେ ସିଝେଇକି ତାକୁ ପିଇଥାନ୍ତି।
ଓ ନିମ ପତ୍ରକୁ ପକେଇ ପିଇଥାନ୍ତି।
ହଁ ନିମପତ୍ରକୁ ଫୁଟା ପାଣିରେ ମାନେ ସିଝେଇକି ତାକୁ ପିଅନ୍ତି ଆଉ।
ହଁ ଆମର ତମ ତମର ଯେ ନିମପତ୍ର ସିଝେଇକି ପିଅନ୍ତି ଆମ ଏରିଆରେ ଆମର ତ ବହୁତ ନିମ ପତ୍ରରେ ଗୁଣ୍ଡ କରି କିଣି ଯେହେତୁ ଆମର ଗ୍ରାଇଣ୍ଡର ସାହାଯ୍ୟରେ ଗୁଣ୍ଡ କରିକି ଆମର ପିଉଥାଉ ସକାଳୁ। ସକାଳୁ ଥରେ ସନ୍ଧ୍ୟାବେଳେ ଥରେ ଆମର ଖାଇବା ପ୍ରକ୍ରିୟା ପୂର୍ବରୁ ଆମେ ଥରେ ଟି ପିଇଥାଉ ଯାହାଫଳରେ ଆମ ଦେହ ସୁସ୍ଥ ହୋଇଥାଏ। ଆପଣ ବନ୍ଧୁ ପିଇବା ପାଇଁ ଚାହୁଁଛନ୍ତି ନିମ ପତ୍ର ନିମ ଗୁଣ୍ଡ?
ହଁ ଯଦି ପି ପିଇବାଟା ଆକ୍ଚଲି ଠିକ ହବ। ଆପଣଙ୍କର ସିଆଡେ ମିଳେ କିି ଏସବୁ?
ହୁଁ ଆମର ନିମର ତୈଳ ନିମର ଅ ଯେହେତୁ ପତ୍ରରେ ଗୁଣ୍ଡ ହୋଇଥାଏ ଶେଗୁରା ବି ମିଳିଥାଏ ଆମର ନିମର ଯେହେତୁ ରହୁଛି ଆମର ଓହୋ ହୋ ଆମର ଯେହେତୁ ରହୁଛି ଚେର ଏହେଁ ତା ସାହାଯ୍ୟରେ କ କାରବାର ହେଇଥାଏ।
ମୁଁ ଗୋଟେ ଜାଗାରେ ଦେଖିଥିଲି ଲୋକ କହୁଥିଲେ ମାନେ ଲିମ୍ବ ଗ ଛରେ ଯୋଉ ଫଳ ଗୁଡା ଆସେ
ହୁଁ।
ସେଇ ଫଳ ଗୁଡା ହଁ ପାଚିଲେ କୁଆଡେ ମିଠା ଲାଗେ ଭଲ ଲାଗେ ଖାଇବା ପାଇଁ କୁହନ୍ତି।
ହଁ ନିମ ଗଛ ନିମ ଗଛର ତ ସବୁ ନିମ ଗଛ ର ପତ୍ର, ଚେର, ଫଳ
ହଁ ସବୁ ତ ତାର ପିତା ଅଛି।
ହୁଁ ପିତା ଯେହେତୁ ଅଛି ଆମର ବହୁତ୍ ତୁ ଦେହରେ ଚର୍ମ ରୋଗ ଭଲ କରି ଥାଏ ଆମର ପନିପରିବାରେ ପୋକ ନାଗିଥାଏ ହେଲେ ଆମେ ପିତା ଆ ଜିନିଷ ପକେଇଥିଲେ ନିମ ଗଛୁରୁ ଆଣିକି ସେଇ ବି ପୋକ ହୁଏନା। ଆଉ ଯାହା ଫଳରେ ଆମର ଜାଣିଥିବେ ଯୋଉ ଛୋଟ ଛୋଟ ପିଲା ମାନଙ୍କୁ ନିମ ତୈଳରେ ଲଗେଇବା ଦ୍ଵାରା ତାଙ୍କ ଚ ର୍ମ ବହୁତୁ ସୁସ୍ଥ ହେଇଥାଏ ଆଉ ସ୍କିିନ ର କିଛି ଖରାପ ଅ ପରିସ୍ଥିତି ଆସିନଥାଏ। ଆପଣ ବନ୍ଧୁ ନିମର ତୈଳ ବ୍ୟବହାର କରୁଛନ୍ତି?
କଣ?
ନିମର ତୈଳ ଆପଣ ବ୍ୟବହାର କରୁଛନ୍ତି ଆପଣଙ୍କ ଘରେ ଆପଣଙ୍କ ପରିବାର
ହଁ ଆମ ପରିବାର ସମସ୍ତେ କରନ୍ତି।
ଆଉ ଆପଣଙ୍କ ଏରିଆରେ ଚର୍ମ ରୋଗର କିଛି ଏ ବ୍ୟବସ୍ଥା କଲେଣି ନା ନାଇଁ ଜାଣିଥିବ ଆଗରୁ ତ ବର୍ଷା ଋତୁ ବହୁତ ଆସୁଛି। ବହୁତ ମାତ୍ରାରେ ଖରାପ ପାଣି ବ୍ୟବହାର କରୁଥିବେ ଲୋକ କ ମାନ କେମିତି କଣ ଆପଣଙ୍କ ଏରିଆ ରେ ପ୍ରସ୍ତୁତି କରୁଛନ୍ତି?
ହଁ ଏବେ ଏବେ ତ ସବୁଆଡେ ଡାକ୍ତରଖାନା ହେଇଗଲାଣି ଯାହାବା କିଛି କି ଶରୀରର ଅସୁବିଧା ହୋଇଥାଏ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ଯାଇଥାନ୍ତି ସମସ୍ତେ। ସେଇଠି ଡାକ୍ତରଖାନାର ଉପଚାର କରି ସମସ୍ତେ ଭଲ ହୋଇ ଥାନ୍ତି ଆଉ।
ଆପଣ ବି ଘରୋଇ ଉପଚାର ବି ଆପଣ କରନ୍ତୁ ବନ୍ଧୁ ଯାହାଫଳରେ କି ବହୁତ ସୁସ୍ଥ ରହିବେ।
ହଁ।
ଆଉ ମୁଁ ବହୁତ ଖୁସି ହେଲି ଯେ ବନ୍ଧୁ ଆପଣଙ୍କ ଦେହ ବହୁତ ସୁସ୍ଥ ରଖିଛନ୍ତି ମୁଁ ବି ମୋ ଦେହ ଶରୀର ବହୁତ ସୁସ୍ଥ ରଖିବି। ବହୁତ ଖୁସି ହେଲି ଆପଣ ବନ୍ଧୁ ଆପଣଙ୍କ ସହିତ କଥାବାର୍ତା ହେଇକି।
ଆଜ୍ଞା ଧନ୍ୟବାଦ।
ନମସ୍କାର ବନ୍ଧୁ ରହୁଛି।
ଆଜ୍ଞା ଧନ୍ୟବାଦ।